ସାର୍ କେମତି ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି ଭଲ ଅଛି ଭଲ ଅଛି। ଆପଣ କେମିତି ସବୁ ଭଲ ଅଛନ୍ତି?
ହଁ ମୁଁ ବି ବୋହୁତ ଭଲ ଅଛି। ଆଉ କଣ କରୁଚନ୍ତି?
ଆଜ୍ଞା ଏଇ ସନ୍ତସନ୍ତ ପ ଜାଗା ସମଏରେ ଆମେ ବର୍ତ୍ତମାନ ବୁଲିବା ପାଇଁ ଯାଇଚୁ ଆଜ୍ଞା ବହୁତ ସାଙ୍ଗ ସା ସାଙ୍ଗ ମାନଙ୍କ ସହିତ। ତ ଖୁସି ଲାଗୁଚି। ଆଉ
ଭାବରେ ଏବେ ଯିଇ ଋତୁ ଟା ଚାଲିଚି ଏମିତି ସମୟରେ ଯଦି ଆପଣ ବୁଲିବା ପାଇଁ ଯିବେ ନିଶ୍ଚିତ ଭାବରେ ଆପଣଙ୍କୁ ବହୁତ ଖୁସି ଲାଗିବ ଆନନ୍ଦ ମିଳିବ।
ନି-ନିହାତି ଆଜ୍ଞା ମୁଁ ମୋ ଆନନ୍ଦକୁ ଗୁ ଆ କେମିତି ଆପଣଙ୍କୁ ଜଣେଇ ପାରିବି ଜଣଉ ଜଣେଇବି ମୁଁ ଫୋନ୍ ନିଜେ ମଧ୍ୟ ଜାଣିପାରୁନି ଆଗ୍ ଜ୍ଞା ବହୁତ ଖୁସି ଲାଗୁଚି। ଆଉ ମୋ ସାଙ୍ଗସାଥି ମାନଙ୍କ ସହିତ ଯୋଉ ଅ ମିଶିକି ଗ୍ରୁପ ହେଇକି ଯାଇଚୁ। ଏକତ୍ର ହେଇକି ମିଳନ ହେଇକି ଯାଇଚୁ। ତ ଆଉ ସୁନ୍ଦର ଜାଗାକୁ ମଣରେ ବୁଲି ଆଇଚ ତ ଆଉ ଆଁ ବହୁତ୍ ଖୁସି ଲାଗୁଚି ଆଜ୍ଞା।
ହଁ ଆଜ୍ଞା ଆ। ଜଳିଖିଆ ତ ହେଇଥିଲା ଆଉ ସେଥିରେ ପୁଣି ଆଉ କିଛି
ଏ ଯୋଉ ପାଣି ପାଗରେ ସେପଟେ କେମିତି କଣ ହେଇଚି ପାଣିପାଗ ଟା?
ଆଜ୍ଞା ଲିଟ୍ ସେଜ୍ ଝିପିରି ଝିପିରି ବର୍ଷା ହଉଚି ପୁଣି ଥଣ୍ଡା ଥଣ୍ଡା ସ ଅ ସନ୍ଦୁ ସନ୍ଦିଆ ଜାଗା। ପୁଣି ସ ଛନ୍ ସନ୍ତ ସନ୍ତିଆ ପାଗରେ ଆମ୍ ଯାଇଛୁ ଗୋଟେ ଭଲ ଜାଗାକୁ।
ଆ ଜାଗାର ନାଁ ଟା ଟିକେ କହିପାରିବେ କି କୋଉ ଜାଗାକୁ ଆପଣ ବୁଲିବା ପାଇଁ ଯାଇଚନ୍ତି?
ନିଶ୍ଚିତ ଆଜ୍ଞା ନିଶ୍ଚିତ ଆପଣ ତ ଜାଣିଥିବେ ଓଡିଶାର କାଶ୍ମୀର ବୋଲି।
ଆଜ୍ଞା ଆଜ୍ଞା।
ହଁ ହଁ ନିହାତି ନିହାତି ସେଇ ଜାଗାକୁ ଯାଇଛୁ ଆଜ୍ଞା, ଆଉ ସେଇଠି ତ ଆପଣ ଜାଗା ଆପଣ କେବେ ଯାଇ ସେଇ ଜାଗାକୁ
ନାଇଁ ସାର୍ ମୁଁ ତ କେବେ ଯାଇନି ହେଲେ ଶୁଣିଚଗ ଦେଖିଚି ଆଉ ଆପଣ ତ ବହୁତ୍ ବଢିଆ ଜାଗାକୁ ଯାଇଚନ୍ତି ବହୁତ ଭଲ ଜାଗାକୁ ଯାଇଛନ୍ତି। ଆପଣ ପୁରା ବହୁତ ଖୁସିରେ ଆନନ୍ଦ। କରିକି ଆସନ୍ତୁ ମଜାମସ୍ତି ସାଙ୍ଗ ମାନଙ୍କ ସହିତ କରିକି ଆସନ୍ତୁ।
ନିହାତି ଆଜ୍ଞା ହଁ ହଁ ମୁଁ ଯୋଉ ଆଉ ଆପଣ କେବେ ଆଉ କୁଆଡେ ଏପଟ ଦେ ସେଇ ଜାଗାକୁ ତ ଯାଇନାହାନ୍ତି କିନ୍ତୁ ଅଲଗା ଆପଣ ଙ୍କୁ ଆପଣ ଯାଇଛନ୍ତି କି?
ନିହାତି ନିହାତି ସାର୍ ଯାଇଛି ଆମ ପଟେ ଯୋଉ ଜାଗା ଗୁଡାକ ଅଛି ସେଇ ସବୁ ଜାଗା ଗୁଡାକ ତ ମୁଁ ଯାଇଚି ଆଉ ସେଇ ସବୁ ସେଇ ସବୁ ଜାଗା ଗୁଡାକ ମଧ୍ୟ ବହୁତ ସୁନ୍ଦର। ଆଉ ଦେଖିବାକୁ ପୁରା ମାନେ ଗଛ ଲତାରେ ପୁରା ଶାଗୁଆ ଫାଗୁଆ ହେଇକି ଗୋଳୁମ୍ ମାନମ୍ ଆମର ଗଛ ପାଲ ରେ ପୁରା ଭରପୁର ହେଇକିନା ଥିବ। ଦେଖିକି ଆପଣଙ୍କୁ ଏତେ ଆନନ୍ଦ ଲାଗିବ। ପୁରା ପାହାଡରୁୁ ପୁରା ଏମିତି ପୁରା ଏତେ ବଡ ପାହାଡରୁୁ ଆମର ସେଇ ପାଣି ଟା ଖସୁଥିବ। ସେଇ ଜିନିଷ ଟା ଆପଣ ସେଇ ତଉ ତଳୁ ଯୋଉ ଦେଖୁଥିବେ ଯୋଉ ଆନନ୍ଦ ଲାଗୁଥିବ। ଆଉ ସେଇ ଜିନିଷ ଟା ମୁଁ କଣ କହିବି?
ଆଜ୍ଞା ଆପଣଙ୍କ ବା ହଁ ଆପଣଙ୍କ କହିବା ଅନୁସା ରେ ମୋ ମତେ ଶୁଣିକି ମତେ ବହୁତ ଖୁସି ଲାଗୁଚି ଆପଣ ହଉ ମୁଁ ଆଜ୍ଞା ମୁଁ ଶୁଣିବାକୁ ଜାନି ଜାଣିପାରେ। ତ ଇଛା ହଉଚି ଯେ ଆପଣଙ୍କର ଅନୁଭୂତି କିପରି ଥିଲା ଆପଣଙ୍କ ଯୋଉ ଜାଗାକୁ ଯାଇଥିଲେ। ତ ସ୍ତାହାର ଟିଅନ କୁ ଦେ କହନ୍ତୁ ଆଜ୍ଞା।
ଅନୁଭୂତିଟା ମୁଁ ଯେବେ ସେଇ ଜାଗାକୁ ପ୍ରଥମ ଥର ଯାଇଥିଲି ସେ ଜାଗାରେ ସେଇ ଜିନିଷ ଟା ମୁଁ ଯେତବେଳେ ଦେଖିଲି ମୁଁ ତ ପୁରା ଚକିତ ହେଇଗଲି। ଯେ ଦୁନିଆରେ ଏତେ ସୁନ୍ଦର ଜାଗା ମଧ୍ୟ ଅଛି। ମୁଁ ଦେଖିକି ପୁରା ଆଶ୍ଚର୍ଯ୍ୟଚକିତ ହେଇଗଲି ଯେ ଦୁନିଆରେ ଏତେ ସୁନ୍ଦର ଜାଗା ବି ଅଛି ଆହୁରି ପୁଣି ମୁଁ ମୋର ପରିବାର ସହିତ ଯାଇଥିଲି ନିଜର ପରିବାର ସହିତ ଯାଇକି ଆଉରି ସାର୍ ସେଇ ଜିନିଷ ଟା ସେଇୟା ହିଁ ହବ୍ ଆପଣଙ୍କୁ ମୁଁ କହିବା ପାଇଁ ଚାହୁଁଚି ମାନେ ସେଇ ସେଇ ଜାଗା ଟା ସେଇ ଦୃଶ୍ୟ ଆଉ ତାହା ସହିତ ଆମର ମୋ ପରିବାର ସେଇ ଜାଗା ଟା ଯାହା ଦେ ଦେଖା ଯାଉଥିଲା ମାନେ ନିଜୁକୁ ମାନେ ମୁଁ ଆଉ କଣ କହିବି ଏତେ ମୁଁ ଖୁସି ଥିଲି ସେଦିନ ଏତେ ଆନନ୍ଦରେ ଥିଲି ମୁଁ ସେଦିନ ଆମେ ସବୁ ସେଇଦିନ ଭୋଜି କରି ବଣଭୋଜି କରିବା ପାଇଁ ଯାଇ
ଆଜ୍ଞା ଓବା ଏଇଡ଼ା ତ ଆଉ ଯେ ଦେ ମାନେ ଯେବେ ମଧ୍ୟ ଆମେ ବ ମାନେ ପର୍ଯ୍ୟଟନ ସ୍ଥଳୀକୁ ଯିବା ତ ଭୋଜି ୟାକା ନୁହେଁ ନିଶ୍ଚିତ ଭାବରେ ହୋଉ ହୁଏ ଆଗେ ଆଗେ
ଆଜ୍ଞା ଆଜ୍ଞା ସେଇଡ଼ା ମୁଁ ଯାଇ ଆଜ୍ଞା। ଆବଂ ଆମେ ବଣଭୁଜି କରିବା ପାଇଁ ଯାଇଥିଲୁ ପୁରା ଆମର ପରିବାର ସହିତ। ଆଉ ସେଇଠି ଆମେ ଏଁଆଁ ଭୋଜି କଲୁ ସମସ୍ତେ ସମସ୍ତେ ର ବାବା ମା ଆମର ସବୁ ରୋଷେଇ କଲା ବେଳେ ଆମେ ସବୁ ଛୋଟୋ ଛୋଟୋ ପିଲା ଗୁଡାକ ଆମେ ସବୁ ଇଏ ସାହାଯ୍ୟ ମଧ୍ୟ କରୁଥିଲୁ ଆମେ ପିଆଜ ଛଡେଇ ଦୋଉଥୁଲୁ ପିଆଜ କାଠି ଦୋଉଥୁଲୁ ଆମର ପନିପାରିବା ଯେତିକି ଆମର ଛୋଟୋ ଛୋଟୋ ଜିନିଷ ଆମେ ଯାହା ସବୁ କରି ପାରିବୁ ସେ ସବୁ ଜିନିଷ ଆମେ କରୁଥିଲୁ ଆଉ ଆମେ ସେଇ ପାଣେଛ ଏଇ ବେଶୀ ପାଣିକୁ ତ ପରିବାର ସହିତ ଯାଇଚୁ ମାନେ ଆମକୁ ବେଶୀ ପାଣି ଜାଗାକୁ ତ ଆମ କୁ ଛାଡିବେନି।
ହଁ ନିହାତି ଆଜ୍ଞା ଯୋଉ ପ୍ରକାରେ ଆପଣ କୋହୁଛନ୍ତି ନା ମୋର ମଧ୍ଯ ପିଲାବେଳର କଥା ବି ମନେ ପଡିଲା ଆଜ୍ଞା ଆମ ଆମେ ବି ସେମିତି ଯାଇଥିଲୁ ବୋଲେ ସେମିତି ଆମର ଗୋଟେ ଯିଏ ମଧ୍ୟ ଆମ ଆପଣଙ୍କ ପରିବାରରେ ହୋଉ ଆ ମୋ ପରିବାରରେ ବି ହୋଉ ଯିଏ ଗୋଟେ ବୃଦ୍ଧ ଲୋକୋ ଟା ଆମର ଇଚ୍ଛା ଅନୁସାରେ ଛାଡିବେନି ଆଜ୍ଞା ଯେମିତି କିି ପାଣିକୁ ମୋର ଖେଳିବାର ଇଚ୍ଛା ଥିବେ କି ତୁ ଯାନା ବୋଲି କହିବେ ସେଇ ଗଛ ଉପୁରୁ ଚଢି ଯାଇଥିବେ ସେ କହିବେ ନାଇଁ ଆଜ୍ଞା ଯାନା
ଆଉ ଆମର ଭଲ ପାଇଁ ବି ସେଇ ଜିନିଷ ଟା କୁହନ୍ତି ସେଇଟା ଜଳପ୍ରତ ଯାଗା ମାନେ ଗୋଟେ ଜଳପ୍ରତ ପତ ଜାଗା ଟା ସେଇଟା ତ ଆମ ପାଇଁ ଅସୁବିଧା ତ ଯେତିକି ଆଁ ମାନେ ଆଗୁକୁ ତ ଛାଡୁ ନଥିଲେ। ହେଲେ ଆଗୁ ମାନେ ଆମେ ତାଙ୍କ ପା ପାଖରେ ଥାଇକି ବି ଯୋଉ ସେଇ ଦୃଶ୍ୟ ଟା ଦେଖିକି ଆମେ ବୋହୁତ ଖୁସି ହେଇଯାଉଥିଲୁ ଆଉ ଯୋଉ ଯେତିକି ଟିକେ ଅଳ୍ପ ଅଳ କ ଯୋଉ ପାଣି ଥିଲା ସେଇଠି ବସିକି ଆମେ ବୋହୁତ ଖେଳୁଥିଲୁ। ବୋହୁତ ମଜାମସ୍ତି କରୁଥିଲୁ ଆମେ ସେଇ ଠି ଆମେ କିଛି ଖାଇବାକୁ ବି ନେଇକି ଯାଇଥିଲୁ ସେଇଠି ବ ଟିକିଏ ଆମେ ସବୁ ସାଙ୍ଗ ଆମର ଯେତିକି ଭାଇ ଭୋଉଣୀ ସବୁ ଆମେ ସେଇଠି ବସିକି ଖାଇକି କଥାବା ଟା ସବୁ ହେଇକି ସେଇଟା ଯୋଉ ଆନନ୍ଦ ମିଳିଥିଲା ଯୋଉ ଯାହା ମିଳିଥିଲା ସେଇ ସ ବୋହୁତ ମନେ ପଡିଗଲେ ଆଖିରେ ପାଣି ପଳେଇ ଆଉଚି ଯେ ଏମିତି ବି ଗୋଟେ ଦିନ ଥିଲା ଏମି ତି ବି ଆମେ ଯାଇଥିଲୁ ଆଉ ଆଜିକା ଦୁନିଆ ଯେମିତି ଆଜିକା ଦୁନିଆ ବି ଯେମିତି ହେଲାଣି ସବୁ ଭାଇ ଭୋଉଣୀ ବି ବାହାରେ ବାହାରେ ଯାଇକି ରହିଯାଉ ଚନ୍ତି। ଆଉ ଏଇଠି ବି କିଏ ନଥାନ୍ତି କି ପରିବାର ବା ପା ମାଆ ବି ଯିଏ ଯାହା କାମରେ ବେସ୍ତ ରହିଯାଇ ରହିଯାଉଛନ୍ତି। ତ ସେମିତି କିଛି ମାନେ ପରିବାର ସହିତ ଯିବାର ଆହୁରି ତ ମୋଉକା ମିଳୁନି ଭଗବାନଙ୍କ ଦୟାରୁ ଆଉ କେବେ ମିଳିବ ସେଟା ବି ତ ତ କହିହୋଉନି ତ ଦେଖାଯାଉ ସେ ସେଥିପାଇଁ ସେ ଜିନ୍ସଟା ଯଦି ଆ ମନ ପକେଇ ଦିଏ ତାହେଲେ ଆଖିରେ ତ ପାଣି ପଳେଇ ଆସୁଚି। ଖୁସିରେ ମଧ୍ୟ ଆଉ ଦୁଃଖରେ ମଧ୍ୟ ଖୁସିରେ ଏଥିପାଇଁ ଯେ ଆମେ ଏତେ ସବୁ ଜିନ୍ସ ସେ ଠି କରିଥିଲୁ ସେଥିପାଇଁ ଖୁସିରେ ଆଖି ପ ଆଖିରେ ଆମର ମୋରୋ ପାଣି ପଳେଇ ଆଉଚି ଆଉ ଦୁ
ଆଜ୍ଞା ଆଜ୍ଞା ଆଜ୍ଞା।
ଆମେ ଚାହିଁକି ବି ଯାଇପାରୁନୁ କାହିଁକି ନା ପାଖେରେ ସେମିତି ନାହାନ୍ତି ଅଲଗା ଅଲ ଗା ଏବେ ସବୁ ରୋହୁଚୁ ତ ଯାଇ ବିି ପାରୁନୁ।
ଏମିତି କିଛି କଥା ଏବଂ ଆମର ରୁଷେଇ ସରିଗଲା। ରୋଷେଇ ସରିଲା ପରେ ଆମେ ଯୋଉ ସେଇ ପାଣି ପାଖେରେ ଆମର ଯୋଉ ଜଳ ଯାଉଥିଲା ସେ ଜଳ ଏଇ ନଈ ଆମର ଏବେ ଏ ଯୋଉ ବହି ବହି ଯାଉଥିଲା ପାଣି ଟା। ସେ ପାଣି ପାଖରେ ହିଁ ଆମେ ସମସ୍ତେ ଯୋଉ ବସିକି ଖାଇଲୁ ଗରମ ଗରମ ଯୋଉ ମାନେ ଟିକେ ପ ବନ ଦଉଥିଲା। ଆଉ ସେଇଦିନ ଆମେ ଯୋଉ ଯାଇଥିଲୁ ମେଘୁଆ ପାଗ ବି କରିଥିଲା। ସେଦିନ ଆମ ଭାଗ୍ୟକୁ ସେଇଦିନ ଖରା ବି କରିନ
ଆଜ୍ଞା ଆପଣ ଯୋଉ ଭଳି କହୁଛନ୍ତି ନା ମାନେ ମୋତେ ବି ମୋ ନିଜର ସେଇ ବି ସେଇଠି ଯଦି ମୋ ପା ଆ, ଆଉ ମାନେ ଫେଇ ମାନେ ଅ, ଅପସ୍ଥିତ ଥାନ୍ତି ମୋତେ ବହୁତ ଖୁସି ଲାଗିଥାନ୍ତା, ଆଜ୍ଞା ଆପଣ ଯୋଉ ଭଳି କୁ ଛନ୍ତି ଆପଣଙ୍କ ଖୁସି କୁ ମୁଁ ମଧ୍ୟ ନିଜେ ଅ, ଉପଭୋଗ କରିପାରୁଛି ଆଜ୍ଞା। ହଉ ଠିକ୍ ଅଛି ଆଜ୍ଞା କୁହନ୍ତୁ।
ଓ ଦେଖିକି ଆପଣ ଉପଭୋଗ କରିପାରୁଚନ୍ତି ତ ନ ଅ, ମୋତେ କଣ ଲାଗୁଥିବ ମୁଁ ଆପଣ ଜାଣିପାରୁଥିବେ ସାର୍। ହୋ ଏମତିକି ନୂଆ ଆଉ ଆମେ ଯୋଉ ସେଇଥିରେ ଯୋଉ ମାନେ ଉଁ, ଆମେ ଯୋଉ ଯାଇଥିଲୁ କାହାର କାହା ମାନେ କିଏ ଗଲା ବେଳେ ତ ଖରା ହେଇଯାଏ। କିଏ ଗଲା ବେଳେ ତ ବର୍ଷା ହେଇଯାଏ। ଶାନ୍ତିରେ ବୁଲି କି ଆସିପାରନ୍ତିନି। ହେଲେ ଆମେ ଯୋଉ ଦିନ ଯାଇଥିଲୁ ସେଇଦିନ ଟିକେ ମେଘୁଆ ମେଘୁଆ ପାଗ କରିଥିଲା। ଆଉ ଆ, ଆମ ମାନଙ୍କୁ ଫାଷ୍ଟ ସେଇ ଜାଗାରେ ଟିକେ ଗରମ ଗରମ ପକୁଡି ଛାଣିକି ଦେଇ ଦେଇଥିଲେ। ପ-ଗରମ ଗରମ ପକୁଡି ସହିତ ଆମର ଏଇ ଯୋଉ କୁବି ପକୋଡା। ଏଇଟା ଯୋଉ ଛାଣିକି ଦେଇ ଦେଇଥିଲେ ଆ ଯୋଉ ଆନନ୍ଦ। ଯୋଉ ଖୁସି ସେଇ ଜିନିଷ ଟା। ତାପରେ ସେଠୁ ଆଉ
ସେଦିନ ହଁ ସେଦିନ ଭଗବାନ ମଧ୍ୟ ଆପଣ ମାନଙ୍କୁ ଆପଣଙ୍କ ପରିବାରକୁ ସେତିକି ଆଶୀର୍ବାଦ ଦେଇଥିଲେ ଯେ ସମାନ ଭାବରେ ଗରମ ରେବି ସମାନ ଭାବରେ ଖରା ଦେବି। ସମାନ ଭାବେ ଏମାନଙ୍କୁ
ଆଜ୍ଞା, ଆଜ୍ଞା ଠିକ କଥା କହିଲେ। ଏକଦମ୍ ଠିକ କଥା।
ହଁ।
ଆମେ ସେଇ ସବୁ ଖାଇ ସାରିଲା ପରେ। ଏଇ ଯୋଉ ଆମର ଗରମ ଗରମ ଭା ତ ଗରମ ଗରମ ଭାତ ସହିତ ଯୋଉ ଆମର ପୁରା ଗରମ ଗରମ ଯୋଉ ଛି ଛେଳି ମାଂସ ର ସେଇ ଝୋଳ ଟା।
ବାଃ ଆପଣ ତାହେଲେ ବହୁତ ସ୍ଵାଦିଷ୍ଟ ଭାବରେ ମ ଟନ୍ ଫଟନ୍ ଭ-ଅ, ମଟନ୍ ସ- ଛେଳି ମାଂସ ସବୁରା ରୋଷେଇ କରିଥିଲେ ଆଜ୍ଞା।
ଆଜ୍ଞା, ଆଜ୍ଞା, ଆଜ୍ଞା ସବୁ କିଛି କରିଥିଲୁ। ଆମର କୁକୁଡା ପୋକଡା ବି କରିଥିଲୁ। ମାନେ ବହୁତ କିଛି ଆଇଟମ କରିଥିଲୁ। ସେଇଠି ବହୁତ କିଛି ସ୍ଵାଦିଷ୍ଟ ସ୍ଵାଦିଷ୍ଟ ଆମେ ଖାଇବା ବନେଇଥିଲୁ। ଆଉ ସେ ସବୁ ଆମେ ଖାଇକି ଖାଇସାରିଲା ପରେ ଆମେ ଏଇ ଗୀତ ଲଗେଇବା ପାଇଁ ଆମର ଯୋଉ ସେ ଉଁ, ଯୋଉ କୁହାଯାଏ ଯୋଉ ଗୀତ ଲଗେଇବା ପାଇଁ ଯୋଉ କୁହାଯାଏ ସେଇଟା ଆମେ ନେଇ କି ଯାଇଥିଲୁ ସବୁ ଆମର ପରିବାର ପରିବାରରେ ଆମେ ସମସ୍ତେ ସେଇ ଜିନିଷଟା ଆମେ ସବୁ ଖାଇସାଇଲା ପରେ ଯୋଉ ଆମେ ପରିବାର ସହିତ ଆମର ବାବା, ମା, ଭା ଭାଇ ଭଉଣୀ ଆମର ଯେତିକି ସାଙ୍ଗସାଥି ବି ଯାଇଥିଲେ ସେମାନଙ୍କ ସହିତ ଯୋଉ ମିଶିକି ଆମେ ନାଚ କରିଥିଲୁ। ସେଇ ଜିନିଷ ଟା ବେଶୀ ଖୁସି ଲାଗେ ସାର୍। ସେଇ ଜିନିଷ ଟା ବେଶୀ ମନେ ପଡେ।
ଆଉ ଯୋଉ ସୁଯୋଗ ମିଳିଥିଲା ସ-ସମୟ ମିଳିଥିଲା ଆଉ ତା ଫେରି ପାଇବା ଟା ଟିକେ ମୁସ୍ ସେ ଆଜ୍ଞା ଯୋଉ ସମୟରେ ହଁ ଯୋଉ ଭଳି ଆ, ଆନନ୍ଦ ନେଇ ଥିଲେ। ଆଉ ଭଗବାନଙ୍କର ଇଏ ଦୟା ଥିଲେ ତ ନିଶ୍ଚିୟ ଭାବରେ ଆଉ କ-ଆଉ କେବେ ମଧ୍ୟ ଯିବେ। କିନ୍ତୁ ଯୋଉ ସମୟ ଆପଣ ଯାଇଛନ୍ତି। ଆଉ ଯୋଉ ଆପଣଙ୍କର
ସେଇଟା ତ ଭୁଲି ହବନି। ଆଜ୍ଞା, ଏ ଜୀବନ ସାରା ରହିଯିବ ଏଇଟା ତ କେବେ ଭୁଲି ହବନି। ଆଉ ଆମର ଯୋଉ ନୃତ୍ୟ ଦେ ଶାକାନ୍ତି ଆ ଆପଣ ଯୋଉ ଆମର ପରିବାର ସହିତ ଯୋଉ ଆମର ବାବା ମା ସହିତ ଯୋଉ ଆମର ନୃତ୍ୟ ଦେଖିଥାନ୍ତି। ଆପଣ ବି ଖୁସିରେ ନା ଯିଏ ସେମାନଙ୍କର ପରିବାର ଏମିତି ମାନେ ଆପଣ ବି ଦେଖିକି ବହୁତ ଖୁସି ହେଇଯାଇଥାନ୍ତେ ଆଉ ଆପଣ ବି ସେଇ ଜାଗାରେ ଥିଲେ ଆପଣ ବି ବହୁତ ମାନେ ଖୁସି ଅନୁଭବ କରିକି ବହୁତ ମଜା କରିଥାନ୍ତେ। ହେଲେ ଏବେ ଆପଣ ତ ଯାଇଛନ୍ତି ସାଙ୍ଗସା ଥିଲା ମାନଙ୍କ ସହିତ ତ ଆପଣ ବି ସେଇ ଜାଗାରେ ମୋର ମୁଁ ତ ମୋର ଅଭୁଲା ସ୍ମୃତି ଆପଣଙ୍କୁ କହିଲି ତ ସେମିତି କିଛି ଆପଣ ବି ସେମ ସ୍ମୃତି ଟା ସେଇଠି କରିକି ଯଦି ଆଜି ଯାଇଛନ୍ତି ବୁଲିବା ପାଇଁ ସେ ପରିବାର ନ ହଉ ସାଙ୍ଗସାଥି ସହିତ ଯଦି ଯାଇଛନ୍ତି ସେମ ତି କିଛି ଅଭିଲା ସ୍ମୃତି କରିକି ଆସନ୍ତୁ ଯୋଉଟା କି ଏ ସାରା ଜୀବନ ପାଇଁ ଆପଣ ମନେ ରଖି ପାରିବେ।
ନିହାତି ଆଜ୍ଞା ଆମର ପ୍ରଥମ ଏଇ ବର୍ଷର ପ୍ରଥମ ଏଇ ବର୍ଷର ନୁହଁ କିନ୍ତୁ ଆଗରୁ ତ କେତେ ଯାଇଛୁ। ଏଥର ଯଦି ଏଇଥର ଆମ ମାନେ ଏଇ ଜାଗାକୁ ଯାଇଛୁ ତ ଆପଣ ଏମିତି ଗୋଟେ ଜାଗା ଟା ନ ନା କୁହନ୍ତୁ ଆଜ୍ଞା ଆ ଆମେ ମଧ୍ୟ ପୁନ ପୁନର୍ବାର ଆମ ପରିବାର ସହ ଆମ ସାଙ୍ଗସାଥିୀଙ୍କ ସହିତ ଆପଣଙ୍କ କହିଥିବା ଜାଗାକୁ ଆମେ ବୁଲି ପାରିବି ଯାଇପାରିବା ଆଗ
ଖ ତ ବହୁତ କିଛି ଜାଗା ଅଛି ଆପଣ ଯାଇପାରିବେ ଯେମିତି କି ଉଦାହରଣ ଯେମିତି କିି ଆମର ପକଡ଼ା ଝର, ଉର୍ମାଗଡ଼ ଆଉ ଆମର କୁତୁଡ଼ି
ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ଆ ମୁଁ ଯୋଉ ଆପଣ କହିଲେ ପୁ ତୁଡ଼ି ବୋଲି ସେଇଟା ଏଗା ନା ଶୁଣିଥିଲ ଆଜ୍ଞା ଆଉ ବାକି ଯାକ କୋଉଟା ଶୁଣିନି ଆଜ୍ଞା।
ଆମର ଅଛି ପକଡ଼ା ଝର ବୋଲି ଅଛି।
ଏଇଟା କୋଉ କୋଉ କୋଉ ଏରିଆ ରେ ଆଜ୍ଞା ଏଇଟା କୋଉ
ଏଇଟା ଆମର ଏଇଟା ଆମର କନ୍ଧମାଳରେ ଅବସ୍ଥିତ। ଆଉ ଏଇଟା ଏଇଟା ଆମର କନ୍ଧମାଳ ରେ ଅବସ୍ଥିତ ଏବଂ ଏଇଟା ଫୁଲବାଣୀ ଡ଼ିସ ଟିକରେ ଏଇ ଜାଗା ଗୁଡ଼ାକ ଆପଣ ଆସିପାରିବେ।
ଆଜ୍ଞା ଆଜ୍ଞା ମୋ ଏରିଆ
କଥା ହେଇକି ବହୁତ ଖୁସି ଲାଗିଲା ସାର୍ ଏବଂ ମୋର ଅଭୁଲା ସ୍ମୁତି ତି ଆପଣଙ୍କୁ ଜଣେଇକି ବି ବହୁତ ମାନେ ମୁଁ ମନେ ପକେଇକି ସେଇଟା ମତେ ବି ବହୁତ କଷ୍ଟ ହେ ଲାଗିଲା ଖୁ ସି ଲାଗିଲା ତ ଆପଣ ମୋ କଥାଟା ଯୋଉ ଶୁଣିଲେ ବହୁତ ବହୁତ ଧନ୍ୟବାଦ ବହୁତ ଅଶେଷ ଅଶେଷ ଧନ୍ୟବାଦ ଆପଣ ମୋ କଥାଟା ଶୁଣିଲେ।
ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଆଜ୍ଞା ନମସ୍କାର ଆଜ୍ଞା।